ହ୍ୟାଲୋ ଉଁ, ଭାଉଜ ନା? ଏଇବା ରୋଷେଇ ଆଜି କରିନି। ହଁ ଚିକେନ୍ ଆସିବ ତ ମୁଁ ବସିଛି। ନା
ଯେ ରୁ-ଚିକେନ୍ ସହିତ ରୁଟି ନା ଭାତ?
ଭାତ ଖାଇମୁ ଆମେ ଦି ଜଣ ଯାକ ଭାତ। ଆଉ ଯୋଉ ଜଣେ ରହେ ସେ ରୁଟି ଖାଏ ତ ସେ ଘରକୁ ପଳେଇଚନି ନା।
ମୋର ଭାତ। ଏ ଯାଇଚନ୍ତି ଆଣିତେ। ଆଣିନେ କରିବୁ।
ହଁ ଗ୍ୟାସ୍ ରେ ତ କରିବ।
ହଁ।
ତୋ ପୁଅକୁ ଦେଇଦେ କରିକି। ଛେଚିକି ନେଇ ଯା ଦେଇଦବୁ। ଆଉ ଗ୍ୟାସ୍ ରେ ଏପଟରେ ତରକାରୀ କରିଦେଲେ। ନା ମୋ ବର୍ଷା କଥା କୁହନା। ଖାଲି ଉଠେଇ ଦଉଚି ଜୋରେ।
ଏଇଆରେ ବି ସେ ଉଠେଇଚି ଏବେ ଏବେ ଉଠେଇଛି।
ନା ଇଆଡେ ଚାରଟା ବେଳୁ ଉଠେଇଲାଣି। ଜୋରେ ବିଜୁଳି ମାରୁଚି। ନା ମୋ ଟୋଟାଲ ହଉନି ତଳି ପଡିନି ବା ଏ ବର୍ଷ।
ହଁ କାହିଁକି କିଆଣେ ହଇରାଣ ହେବ। ଲେଟ୍ ହବ
ବହୁତୁ ଉଁ, ହଇରାଣ ହେବେ ଏ ବର୍ଷ ମରୁଡି ସୁନିଶ୍ଚିତ ହବ। ଦେଖୁନ ଆଜି ଯାଏ ବର୍ଷା ହଉନି ଆଉ।
ହଁ।
ଏଇ ରଜ ପରେ ପରେ ତୋଳି ପକନ୍ତି ଆ,। ରଜ ଆସିକି ପନ୍ଦର ଦିନ, ରସ ରଜ ଆସିିକି ପନ୍ଦର ଦିନ ହେଲା ଗଲାଣି।
ହଁ ବା।
ନାଇଁ କିଛି ନାଇଁ କଣ କରିବୁ?
ଯାହା ହବ ଆଉ କଣ କରିବେ। ହଁ ରେସନ ଚାଉଳ ତ ଆସୁଚି ଆଉ।
ହଁ ସେଇଆ।
ଆମର ଖାଉନାହାନ୍ତି ଉତପାତ ହଉଚନ୍ତି। ନା ଆମର କେହି ଖାଇବେନି। ଆମ ଯେତିକ ଏବେ ମୁଁ ଆଣିନି ଏଠିକି। ମୁଁ ଆନି ମୁଁ ଯେତିକି ସିଏ ତାର ଏଥର ଆସୁଛି ଚାଉଳ ମୁଁ ନେଇ ଆସୁଛି। ଆଉ ଆମ ଘରେ ଯୋରା ଆଣୁଛନ୍ତି ତାଙ୍କର ବାପା ବିକି ଦଉଛନ୍ତି ଆମ ତ ସେଠି କେଏ ଖାଉନାହାନ୍ତି ମୋର ବି ସେଠି ଦିଇଟା ଚାଉଳ ଅଛି ଯେ ପୁରୁଣା ହେଇଗଲାଣି। ହଉ ହଁ ତା କଣ କରିବୁ?
ଆ ସେ ରୋଷେଇ କରୁଛ ନା?
ହଁ ସେଇଥିପାଇଁ ଆମ ଘର ଚାଉଳ ମୁଁ ଆଣୁନି। ବହୁତ ସମୟ ଲାଗିବ ଗ୍ୟାସ ମାସେ ଯିବନି।
ଓ ହୋ। ତାପରେ ଏଉଡା ଏବେ ଯୋଉ ମିଲ ଚାଉଳ ଏଉରା ଆସୁନି କି ଏଗୁଡା ଭଲ ଲାଗୁଛି ଖାଇବାକୁ କିଛି ଖରାପ ଲାଗୁ ସାଙ୍ଗେ ସାଙ୍ଗ ଖାଇବାକୁ ଳକୁ ତତେ ରିପୋର୍ଟ ତୁ କଣ କଲେକ୍ଟ ମୁଁ ସମ ହୁଁ ଟୋଟାଲି ମୁଁ ବି ଖାଏନି। ମାମୁଁ ନଥିଲେ ଯାଇକି ଆମର ଧାର କରିକି ଆଣନ୍ତି ପୁଣି ହେଲେ ପଛେ ଦଉ। କିନ୍ତୁ ମୁଁ ଏଥର ଖାଉଛି ଭଲ ଲାଗୁ
ଆ ଭା ହଁ ଏଇ ପୁରୁଣା ହେଇଗଲେ ଭଲ ଲାଗିବ ଏଇ ଯୋଉ ନୂଆ ନୂଆ ଆସିନେ ଟିକେ ଭଲ ଲାଗେନି।
ନା ଆଗ ଚାଉଳ ଟା କଣ କିଲ ଝିଅ ଟିକେ ଚି ଚିକିଟା ହୁଏ ଡେକଚି ଫେକ୍ଚି ଲାଗିଯାଏ ଚିକିଟା ଲାଗେଁ ଆ। ତେଲିଆ ଅଂଶ ଆଉ ସେମିତି ନାହିଁ କିଛି ଜାଣିପାରିବନି ତମେ ଏଇଟା ଘର ଭାତ କି ଗୋଲା ଚାଉଳ ବୋଲି।
ତେବେ ତ ଭଲ ଲାଗୁଛି ମୁଁ ତ ଖାଏ ମୁଁ ଖାଉନଥିଲି ମୁଁ ପା ଖାଉ କିନ୍ତୁ ଏଇଆ କଣ ଟିକେ ଦେଖିକି ତାକୁ ଗାଳିିତେ ପଡିବ ନହେଲେ ମେଞ୍ଚେ ମେଞ୍ଚେ ହେଇଯାଉଛି ଯଦି ପାଣି ଟିକେ ସର୍ଟ ହେଲା ଭଳିଆ ହେଲା ଲା ହଁ ମେଞ୍ଚା ମେଞ୍ଚା ହେଇଯାଉଛି।
ମେଞ୍ଚା ମେଞ୍ଚା ହେଇଯିବ ଏଇ ଚାଉଳର ନିୟମ ହେଲା ତାକୁ ଟିକେ ଅଧିକ ପାଣି ବୁଡା ପାଣି ଦେଇକି ଜଗିକି ଟିକେ ରହିଲେ ହବ।
ହଁ ମାନେ ତମେ ତ ମୁଁ ପା କହୁଛି ଭାତ ବସୁଛି ଏପଟରେ ସେପଟ ଡାଲି ହଉ କି ଭଜା ହଉ ବଶୁଥିମି କିନ୍ତୁ ସେଟା ସରିବ ତ ଏଟା ବି ହେଇସାରିଥିବ ଡାଲି ଟା ମାନେ ପ୍ରେସର ସିଟି ମାନେ ସି ଟେ ଶୀଘ୍ର ଟିକେ ହେଇଯିବ ଭଜା ବସେଇନେ ଓ ଭାତ ହବ।
ଭାତ ହବ।
ହଁ। ଏ ଯୋଉ ମ ମାନେ ଭଲ ଲାଗୁଛି ଦର ଚାଉଳ ନା ପା ଘର ଚାଉଳ ପି ଆଣିକି ଠିକେ ଖାଇବ ପି ଆଉ ଯଦି ବି ଆହୁରି କିଣା ଚାଉଳ ଆଣିନେ ସେ ଯୋଉ ପ୍ୟାକେଟ୍ ଚାଉଳ ସିଏ ଆହୁରି ଶୀଘ୍ର ହେଇଯିବ ତମେ ସଖାଳେ ବସେଇ ଥିବ ଯଦି ରାତି ସାରିକା ଗରମ କରି କରିକି ଖାଅ କିଛି ଲାଗିବନି ସେ ଗରମ ଦିନ ହଉ କି ଥଣ୍ଡା ଦିନ ହଉ।
ହଁ ସେଟା ସବୁ ସବୁବେଳେ ଗୋଟା ଗୋଟା ରହିବ ନା?
କିନ୍ତୁ ଅଳପଦି ଟା ଖାଇବ ସେଥିରେ ପେଟ ପୁ ଯିବ ହଁ ଆମେ ଯେମିତି ଏଟାରେ ଅଧର ଯୋଉ ଭୋକ ଲାଗୁଛି ଅଧ ବେଲେ ବେଲେ ଘିତି ଆଣିବେ ହଁ ଖାଇବେ ଆଉ କଇକି ଖାଇଦବୁ କିନ୍ତୁ ସିଏ ତମେ ତା ପୁଅ ଅ ବ ଯଦି ସେଇ ଦୁ ଡବ ଖାଇକିନା ଆହୁରି ବଳିଲା ଭଳିଆ ଲାଗିଲା
ଆମର ଗୋଟେ ବସ୍ତା ତମର ନନା ଆଣି ହେଲେ ଗଲା ବର୍ଷ କଣ ଗଲା ଆମର ଘର ଚାଉଳ ସରିଗଲା ମୁଁ ଗଲା ଚାଉଳ ଖାଏନି। ଆଉ ଟିକେ ଅଧିକ ଦିନ ଥିଲା ମୁଁ କହିଲି ଏତେ କୋଉଠୁ ଧାରେ କରିକି ଆଣିବା ଆଉ ନହେଲେ ପ୍ୟାକେଟ ଚାଉଳ ଟା ଆଣ ପ୍ୟାକେଟ ଚାଉଳ ଟେ ଆଣିଲେ ସେ ସେମିତି ମୁଁ କହିଲି ଏତିକି ଚାଉଳ ଆଣିଛ କେତେ ଦିନ ଯିବ ଏ ମା ମୁଁ ହୁଁ ହୁଁ। ବସେଇଲୁ ଯେ ଆଉ ପୁରା ଦି ମାସେ ଗଲା ମୁଁ କଣ ଏଡିକି ଟିକେ ବସ ତା ଦି ମାସ ପଳେଇଲା ଆମର।
ହଁ ପଳେଇବ କୋଉଠି ମୁଠେ ଖାଇ ନଥିବ ପେଟ ମୁଁ ପା ସେଇୟା କହୁଛି ସେଥିରେ ବସ୍ ଆମର ଆଣିନେ ଆମର କେ ଆଣି ତିନି ମାସ ପର୍ଯ୍ୟନ୍ତ ପଳଉଛି।
ଆଉ ତମେ ଦି ଜଣ ଲୋକ ଆମେ ଦେଖୁନ ଆମର ଉ ଛୁଆ ପିଲା ମିଶିକି ଆମେ ପାଞ୍ଚ ଛଅ ଜଣ ଆମକୁ ହେଇଗଲା ଆଉ।
ହଁ ଆମର ବା ଅ ଅଧ ତାଟିଏ ଆଉ ତା ଦେହରେ ଛୋଟ ତାଟିରେ ଅଧ ତାଟିଏ ପକେଇନା ଆମେ ଦି ଜଣ ଖାଇକିନା ରାତିରେ ବି ଖାଇନୁ। ଏଇଆ କଣ ସେଇଟା ପଖାଳ କିନ୍ତୁ ଭଲ ଲାଗିବନି ଡାଙ୍ଗରା ଡାଙ୍ଗରା ଲାଗିବ।
ହୁଁ ହୁଁ ଏ ମୁଠେଇ ନାଗୁନା ସେଇଥିପାଇ ଆଉ।
ହଁ ସେଟା ଟିକେ ପଖାଳ ଟିକେ ଭଲ ଲାଗେନି ନ ନାଇଁ ଗରମ ଭାତ ଖାଇନେ ଭଲ ଲାଗିବ। ଆଉ କିନ୍ତୁ ମାଛ ମାଂସରେ ଭଲ ଲାଗିବ।
ଭଲ ଲାଗିବ ହଁ ହଁ। ଯାହାର ଅଭ୍ୟାସ ହେଇଯାଇଛି ସିଏ ବି ସେଇ ଚାଉଳ ଛଡା ଆଉ କିଛି
ଆଉ କିଛି ଖାଇବିନି ନା ନା ଏଇଠି ଆମର ଯୋଉଁ ଦିଦି ରହୁଛନ୍ତି ସେ ଉପଯୋଗ ମାନିଲାନି ସେ ତାଙ୍କର ସେଇ ଚାଉଳ କେବେ କେବେ ଏଥର ଯୋଉଁ କଣ ପୂଜା ପର୍ବ ହେଲେ ଦିଅନ୍ତି। ସେଇ ଚାଉଳ ଖାନ୍ତି ତାଙ୍କର ଏତିକି ଦି ଦେଇଥିବ ସେତିକି ତ ପେଟ ପୁଝିବ ଆଉ।
ଓ ହଁ ହଁ।
ଉହୁଁ ଆଉ ତାପରେ ତାଙ୍କର ସେ ଅପି ହଁ ସେ ଅଫିସିଆଲ ଥିରି ବସୁଛନ୍ତି। କୋଉଁଠି ଆର ଥର ମୁଠେ ଭାତ ଖାଇ ସେ ଆଣି ଅଧ କିଲୋ ଭାତ ଆଣ ଆମ ଫ୍ୟାମିଲି ସାରା ହେଇଯିବ। ହଁ।
ସିଏ ତାଙ୍କର ଏମିତି ଡିଶି ଖଣ୍ଡେ ରଖେଇଥିବେ।
ହଁ ଏଇପା ଏଇ ଯୋଉଁ କଡେଇ ଛୋଟ କଡେଇ ନୁହଁ। ସେଇ ଭଳିଆରେ ହାଣ୍ଡି ଏଇ ଛୋଟ ପ୍ରେସର ଭଳିଆ ତାଙ୍କର ହାଣ୍ଡି।
ହଁ ହଁ।
କଣ ସେଇ ଅଫିସ କୋଉଁଠି ଟିକେ ଟିକେ ଖାଉଛନ୍ତି ବସୁଛନ୍ତି ହେଟେ କଣ କାମ କି। ଚଲବ ହୁଁ।
ତାପରେ ତାଙ୍କର ଅଭ୍ୟାସ ସେଇ ଚାଉଳ ତାଙ୍କୁ ଭଲ ଲାଗିବ।
ହଁ ସେ ଆଉ କୋଉଁ ଚାଉଳ ଖାଇପାରିବେନି। ହଁ।
ଆଣିଲେ ଆସିଲେ ଯାଇକି ରୋଷେଇ କରିବ ନା।
ହଁ ଏଇ ମାର୍କେଟ ଯାଇଛି ଆଜି ବି ତ ରବିବାର ଛୁଟି। ଆ ଗାଧଳିଆ ଖାଲି ମାନେ ଯାଇ ଥିଲେ ସେ ଗାଧଉଳକୁ ପଳେଇ ଆସିଥିଲେ ଆଉ ତାପରେ ଛୁଟି ଯାଇଛନ୍ତି ବୁଲିତେ। ମତେ ଡାକୁୁଥିଲେ ଯେ ମୁଁ ଗଲିନି ନାଁ ବର୍ଷା ଆସିଲାଣି ମୁଁ ଯିବିନି।
ହୁଁ ସେଠି ବାଇକି ରଖିଛନ୍ତି ନା।
ହଁ ଆମ ବାଇକ ଟା ନେଇ ଆସିଛୁ ଯୋଉଁ ଯାଉଛୁ ଯେ ଆସିଛୁ ଏତେବେଳେ ଯୋଉଁ ସବୁବେଳେ ବସ ରେ ଯାଅନି ତ?
ବାଇକରେ ଆସୁଚ ନା?
ହଁଁ ବାଇକ ରେ ପଳଉଚୁ ବାଇକ ରେ ଆସୁଚୁ।
ଇଏ କଣ ଟିକେ ବାଟ ଅଧିକ ବୋଲି ଟିକେ ଇଏ ନହେଲେ
ବାଟ ହଁ ବାଟ ଟିକେ ରାସ୍ତାରେ କଣ କହେ ଆମ ସାଇଡ ରେ ଆଇରନ୍ ଟ୍ରକ ରା ବହୁତ ଆସୁଛି ସେଇଥିପାଇଁ ଟିକେ ଡର ମାନେ ଲାଗୁଛି ଆଉ ନ ନାଇଁ କିଛି କଥା ନାହିଁ।
କହିଲି ପା।
ହଁ ନା ନାଇଁ ହଁ ଏଇ ଯୋଉଁ ଦିପଟ ରୋଡ ହେଇଗଲା ଆଉ ଟିକେ ଏତେ ଡର ଲାଗିବନି। ଏଇ ଗୋଟେ ସାଇଡ ମଝିରେ ମଝିରେ ଅଛି ଗୋଟେ ରାସ୍ତାରେ ଯାଉଛନ୍ତି ‌।
ବାଇକ ଟାରେ ଯିବା ଆସିବା କଲେ ଭଲ ଲାଗେନି ନା।
ହଁ ମାନେ ଯୋଉଁଠି ଇଚ୍ଛା ହବ ରହିପାରିବ। ବର୍ଷ ଯାହା ବି ହଉ ରହିନି ରହିକିନା ମନ ଇଛା ଯିବ ଆଉ।
ମନଇଛା ଯିବ ଯୋଉଠି ଚାହିଁଲେ ବୁଲି ପାରିବ। ହଁ ନିଜ ସ୍ଵାଧୀନ ଆଉ।
ହଁ- ନାଇଁ ଏଠି ରହିଲା ମାନେ ବି ଯାଇ କଣ ବେଗ ବା ଅଛି ଏଠି।
ଆଉ ମ ତେ ବୋଉ କରିଥାନ୍ତ।
ହଁ ଏମିତି ଆଉ।
ଏ ଆଜି ବିଜୁଳିଟା ଆସିଥିଲା ଯେ ବୁଲିବା ପାଇଁ, ବର୍ଷେ ହେଇଗଲା ଆସିନଥିଲା।
ତା ସାନ୍‌ଟା ବା କୁଆଡେ ଇଏ ପଳେଇଯାଇଛି?
ହୁଁ।
ରଜକୁ ତ ହେ ରଜକୁ ତ ଯାଇ ଥିଲା ଯୋଉ, ବୋଉ କହୁଥିଲା ତାଙ୍କର ଇଏ ଯାଇଚି। କଣ କଣ କାମ ଧନ୍ଦା କରିଦଉଚି ଆଉ ପଳେଇଆସିବ, ପୁଣି ପଳେଇ ଆସିଥିଲା ଫୁଣି କଣ
ପୁଣି ପଳେଇଲାଣି।
ଭଲ ହେଇଛି, ତା ମାର ଟେନ୍‌ସନ୍ ନାହିଁ।
ଟେନ୍‌ସନ୍ ନାହିଁ ଟେନ୍‌ସନ୍ ନାହିଁ ଯେ ଆଜି କାଲି ସିଚୁଏସନ୍‌ ଯାହା ହେଲାଣିି, ଯୋ ଗମେଣ୍ଟ ଚାକିରିଆ ବାଲା ତମ ଘରୁ ଆସି କି ତମକୁ ବୋହୁ କରିକି ନେଇଥାନ୍ତେ। ତମେ କଣ ଅ କଣ ହଉଚ ପନ୍ଦର ବର୍ଷ ପୁରିନି, ତମେ କଣ ହଉଚ?
ହୁଁ।
ହୁଁ। ଏଇଟା ଟିକେ ମାନେ ଏଇ ସାହି ଭିତରେ ଯେହେତୁ, ଆମ ଛୁଆ ପିଲା ବଡ଼ ହେଲେଣି ପ୍ର ପ୍ରଭାବ ପଡିବ ତାଙ୍କ ଉପରେ। ଏଇଥିପାଇଁ ଆଉ ନହେଲେ ଆଉ, ତାଙ୍କର ଯୁଆଡେ ଯାଆନ୍ତୁ ଆମର କଣ ଅଛି।
ହୁଁ- ହଁ ଯିଏ ଯାହା କରିବେ ତାଙ୍କ
ତାଙ୍କ ଗାଁ, ଆମେ ଆମେ କହିଲେ କୋଉ ଆମ କଥା ରଖିବେ ନା କଣ? ହୁଁ।
ତା ମା ଜଗିଲାନି ବୋଲି ସେଥିପାଇଁ ଏମିତି ହେଲେ। ଏ ଯୋଉ ଭେଣ୍ଡିର ଖାଲି ଘିତି ଆଣିଛ। ଆଉ ଏଗୁଡା ବୁଢା ଆରା ଯା କଣ ଆଣିଛ ଖାଲି?
କଣ ଏମିତି ରହିଛି? କାତ ତାନି କାତୁ ରହିଵୁ।
ଖାଲି ବି ଦଉଛନ୍ତି କଟକ ସବୁ। କଥା ହେବା ପାଇଁ ଖାଲି ହେଁ -ହେ। ଏଇ ମାମା ଭାଉଜ ଆମ ଗାଁ। ଆଉ ଯୋଉ ମୁଁ କହିଲି ହଉ ଭେଣ୍ଡି ରାନ୍ଧିଲେ ଖାଲି ବୁଢା ହବ ଅଧ କେଜିଟେ, ଖାଲି କଟକରେ କିଏ ମାଗଣା ତତେ ଦେଉଚନ୍ତି ନା। ହୁଁ- ହୁଁ ମତେ ମଗେଣା ଦେଲେ, ତମକୁ ମଗେଣା ଦେଇଚି କି?
ଆଣିବ ମାନେ ଭଲ ଫ୍ରେଶ୍‌ ଜିନିଷ ଆଣିବ।
ହଁ ପଇସା ତ ଦେଲ ଭଲ ଆଉ ସେ ଶୁଖିଲା ବା କାଲି କାଲିକି ରହିବ। କାଲିକି ରହିବ ନା ମତେ କୁହ। ହଁ ମତେ ତମ ବାପଙ୍କ ତମେ ଗଲ ବୋଲି ମୁଁ ଗଲି। କାଲିକି ମୁଁ ଏଇଆକୁ ଭାଜିକି ଦେବି ତମକୁ ଖାଇଆକୁ। ହଉ।
କଳା କଳା ଟିକେ ହେଇିଥିବ।
ବର୍ଷାଟା ଟିକେ ହେଲେ ଭଲ ଲାଗନ୍ତା, ହବାର ନାହିଁ କଣ କରିବ। ପଳେଇ ବ ପଳେଇଲାଣିି ନା କଣ ଆଉ, ଏ ଅନ୍ଧାର ବୋଲି ଜଣା ପଡୁନେଇ।
ହଁ ପଳେଇଲାଣି ହୋଉ ଭାଉଜ ଆଉ
ହଁ ହଁ ହୋଉ ଆଉ କେତେବେଳେ କ
ହଁ ହଁ କାଲିକି